ଓ।
ହାଲୋ। ହାଲୋ।
ହଁ କଣ କରଥିଲ କି?
ଏ ବସିଥିଲି ଆଉ । ଓହୋ ମୋର ଏଇ ବର୍ଷ ଟିକେ ହଁ ଖିଆ ପିଆ ସବୁ ସ ସରିଲାଣି ଏ ସବୁ ଏକାଠି ହେଇଥିଲୁ। ଆୟୋଜନ କରୁଥିଲୁ ଟିକେ କଣ ପୁରୀ କେମିତି ଯାଆନ୍ତି ଆଉ ସେଠି କେମିତି କଣ ମାନେ ଏସବୁ ଆୟୋଜନ ରହିଛି କେମତି ଯିବୁ କଣ କରିବୁ ସେ ବିଷୟରେ କିଛି ଜାଣିନି କେମତି କଣ ଗଲେ ସୁବିଧା ହବ ଆମ ଲୋକକୁ କେମିତି ନେବାକୁ ପଡିବ। କେମିତି କଣ ହବ ମୁଁ କାଲି ଦେଖା କିଛି କହିଲେ ଆପଣଙ୍କୁ ଟିକେ ଆମତରେ ବୁଝେଇ ଦେଲେ ସେ ଲୋକଙ୍କୁ ସୁବିଧା କରିତି ମୁଁ ନେଇପାରନ୍ତି ଗାଡିରେ
ଓ ହଁ କଣ ସାଙ୍ଗସାଥି ଯାଉଚନ୍ତି ନା ଘର ଲୋକ ନା ସାହି ଲୋକ ଏମିତି ମିଶିକି
ନାଇଁ ଆମର ଏଇ ଯୋଉ ବନ୍ଧୁବାନ୍ଧବ ସବୁ ଆମର ଗୋଟେ ଶିବ ପ ଯୋଉ ମନ୍ଦିର ପ୍ରତିଷ୍ଠା ହବ। ଥିଲେ ସବୁ ଏକାଠି ହେଇଚନ୍ତି ଯେହେତୁ ଏକାଠି ହେଇଚନ୍ତି ଆମ ଭାଇ ଭଉଣୀ ସେମାନେ ଏକାଠି ହେଇଛନ୍ତି ଆଉ ସେଇ ତିନି ଦିନିଆଙ୍କ ଆମର। ପୂଜା ପର୍ବ ହେଲା ଯେହେତୁ। ଗୋଟେ ସବୁ ଆମର ଆସିଚନ୍ତି ଲୋକମାନେ ସେ କହୁଚନ୍ତି ଯେ ଯାଇହବ ଯାଇ ଯଦି ଆମ ଗୋଟେ ଏକାଠି ହେଇଚେ, ଟିକେ ପୁରୀ ତୀର୍ଥ ଯାତ୍ରା କଲେ ଟିକେ ଭଲ ହୁଅନ୍ତା। ମୁଁ କହିଲି ହଉ ଠିକ୍ ଅଛି ମୁଁ ତ ସେ ବିଷୟରେ କି ସେ ଜାଣିନି କୋଉ ଗାଡି ନେଲେ ସୁବିଧା ହବ କେମିତି ଯିବା କେତେ ଜଣ ଯିବା। ଆଉ କ ସେ ଜାଗାରେ କେମିତି କଣ ରହିବ ମୁଁ ଟିକେ ବୁଝିକି ଦେଖିଆ ତମକୁ କହିବି ଆଉ। ମୁଁ କହିଲି ସେଇଥିପାଇଁ ବସିକି ଭାବୁଥିଲି ଆପଣଙ୍କୁ ପଚାରିଆ ପାଇଁ ଆଉ କେମିତି କଣ ଗଲେ ଟିକେ ସୁବିଧା ହବ।
ଓହୋ ତାହେଲେ ତମେ ଯଦି ବହୁତ ଲୋକ ଯାଉଚ ପନ୍ଦର କୋଡିଏ ଜଣ ହଁ ପରେ ଯାଉଚ ତାହେଲେ ଟ୍ରାଭେଲର ନବ। ଆଉ ଯଦି ଦଶ ହଜାର ଭଳିଆ ସିଏ ନବ ଟ୍ରାଭେଲର ଗାଡି। ଆଉ ଯଦି ତମେ ଯାଉଛ ପନ୍ଦର ଜଣ ଭିତରେ ତାହେଲେ ବୋଲୋର ନେଇକି ଗଲେ ଚଳିବ। ଏ ବୋଲର ସେଇ ପାଞ୍ଚ ଛଅ ସାତ ହଜାର ଭିତରେ ନବ ଆଉ ତମେ ହ ଯଦି ଯିବ ଏଇଠୁ ଯିବ ଭାରି ପୁରୀ ଡାଇରେକ୍ଟ ପୁରୀ। ବାଟରେ ନହେଲେ ଫାଷ୍ଟ ପଳେଇବ ଚନ୍ଦ୍ରଭାଗା। ଏତେ ରାତି ଦିଟାରୁ ତମକୁ ଯିବାକୁ ପଡିବ। ଗାଡି ଫାଡି ବି କହିଲେ ଆମେ ବୁଝି ବୁଝା ଦବୁ ଆଙ୍କର ଚିହ୍ନା ଅଛନ୍ତି ଆମର। ନମ୍ବର ଫମ୍ବର ଦେଇଦବୁ, ତମେ ତାଙ୍କ ସାଙ୍ଗରେ କଣ୍ଟାକ୍ଟ କରିବ। ସିଏ ତମକୁ ଡାଇରେକ୍ଟ ସବୁ ବୁଲେଇ ବୁଲେଇକି ଆଣି ଘରେ ଛାଡିଦେବେ, ତମେ ଡାଇରେକ୍ଟ ଏଇଠୁ ଯିବା ହାରି ଦିଟାରେ ବାହାରିବାକୁ ପଡିବ ରାତି ଦିଟାରେ। କାଲି ଜଣ କାଲି ଯିବ କାଲି ପ୍ଲାନିଂ କରିଛ, ଆଜି ରାତି ଦିଟାରେ ତମକୁ ବାହାରିବାକୁ ପଡିବ। ପଡିବ ବାହାରିକି ଡାଇରେକ୍ଟ ଚନ୍ଦ୍ରଭାଗାରେ ପହଞ୍ଚିବ। ଚନ୍ଦ୍ରଭାଗାରେ ଦେଖିବ ସୂର୍ଯ୍ୟ ଉଦୟ ପୁରା ଭୋରୁ ଭୋରୁ। ଯାଇଙ୍କି ଦେଖିବ ସୂର୍ଯ୍ୟ ଆମର ଉଦୟ ବହୁତ ବଢିଆ ଲାଗିବ ପୁରା ଏମିତି ସୁ ସୂର୍ଯ୍ୟ ଲାଗିବ କି ପୁରା ପାଖରେ ଅଛନ୍ତି ତମେ ତାଙ୍କ ପାଖରେ ଛିଡା ହେଇଛ ପୁରା ଲାଲ ହେଇକି ବା ବାହାରିବେ ଭୋରୁ ଭୋରୁ ଆମେ ତ ଯାଇଥିଲୁ ହେଇଯାଇଥିଲା ବାଦଲ ଢାଙ୍କି ଦେଇଥିଲା ବର୍ଷା ଗୋଟେ ଦେଇଥିଲା ଭଲସେ ଦେଖିପାରିଲୁନି ଥରେ ଯାଇଥିଲୁ, ଆଉ ଥରେ ଟିକେ ଦେଖିଛୁ ଆଉ ଆଉ ଏବେ ଯାଇନୁ ଖାଲି ପୁରୀ ଯାଉ ହେ, ବୁଲିକି ପଳେଇ ଆସୁ ଆମେ କିନ୍ତୁ କିଛି ପାଖାପାଖି ଜାଗା ଏତେ ଦେଖିି ନଥିବ ତମେ ଆଗେ ଚନ୍ଦ୍ରଭାଗା ଯିବ ଚନ୍ଦ୍ରଭାଗାରେ ଦେଖିକି ସେଇଠୁ ପଳେଇବ ଏଠୁ ଗାଧୁଆ ପାଧୁଆ ସାରିକି ଯିବ ଭାରି ଭଲ କଥା। ଚନ୍ଦ୍ରଭାଗାରୁ କୋଣାର୍କ ପଳେଇବ କୋଣାର୍କ ପାଖରେ ସେଠି ଫଟୋ ଫଟ ଉଠେଇକି କୋଣାର୍କ ବୁଲି ବୁଲାଇକି ଡାଇରେକ୍ଟ ପଳେଇବ ପୁରୀ ଆଉ ଏପଟକୁ ଆସିବନି ଏପଟ ଲାଇନ୍ ଏକାଥରେ ପଳେଇବ ପୁରୀ। ପୁରୀରେ ଯଦି ସିି ବିଚ ରେ ଗାଧୋଇବ ତ ଆହୁରି ବଢିଆ ସି ବିଚ୍ ରେ ଗାଧୁଆ ଗୁଧି କରିବ ଗାଧୋଇ ସାଇଲା ପରେ ଏଁ ସମୁଦ୍ରରେ ଲହଡ଼ି ଭାଙ୍ଗିବ, ସେଠି ଗାଧେଇବ। ଭଳିଆ ଟାଇମ୍ ଲାଗିବ ସେଠି ଗାଧେଇଲା ବେଳକୁ, ଗାଧେଇ ସାରି ସାଇଲା ପରେ ସମସ୍ତେ ସାଙ୍ଗ ହେଇକି ଯିବ ଶୌଚାଳୟ ତ ଲୁଣ ପାଣି ଗାଧୋଇଲେ ଶୌଚାଳୟ ଯିବାକୁ ପଡିବ, ଶୌଚାଳୟରେ ଗାଧେଇକି ଭଲ ସେ ଇଏ ହେଇକି ତାପରେ ମନ୍ଦିରରେ କଣ ଟିକେ ଖାଇ ଦେଇେଇଥିବ ଜଳଖିଆ। ହ ନ ଖାଇଲେ ଏତେ ସମୟ ଲାଇନ ଠିଆ ହେଲା ବେଳକୁ ଇରିଟେଡ ହେଇଯିବ। ତାପରେ ଲାଇ ନରେ ଠିଆ ହେବାକୁ ପଡିବ ତମକୁ ଦୁଇ ତିନି ଘଣ୍ଟା କେତେ କଣ ତାର ଇଏ ହଉଛି ମାନେ କେତେ ଶୀଘ୍ର ଛାଡି ଦଉଚନ୍ତି କେତେବେଳେ ଲେଟ୍ ହଉଛି ଠାକୁରଙ୍କର ନୀତିକାନ୍ତି ଲାଗୁଛି ପହଡ ପଡିଯାଉଚି। ତମକୁ ଲାଇନରେ ଘଣ୍ଟା ଘଣ୍ଟା ଠିଆ ହେଇକି ଅପେକ୍ଷା କରିକି ଦେଖିବାକୁ ପଡିବ। ଆଗରୁ ତ ଏବେ ବହୁତ ମାନେ ଇ ଆମେ ତ ଦିନ ଆଠଟା ଠିଆ ହେଲୁ ବାରଟା ପରେ ଦର୍ଶନ କଲୁ ଠାକୁରଙ୍କୁ। ଏତେ ଭିଡ଼ ଥିଲା।
ଏ ଯେହେତୁ ଏଟା ମାନେ ଛୁଟିଟାନା ରଥଯାତ୍ରା ମାନେ ବହୁତ ଭିଡ଼ ମାନେ ଆରମ୍ଭ ହେଇଯିବନି। ତମକୁ ଏଇ ଭଳିଆ କହାନ ସ୍ନାନ ପୂର୍ଣ୍ଣିମା ଷ୍ଟାର୍ଟ ହେଇଯିବ ଏବେ । ଆଉ ବହୁତ ଭିଡ଼ରେ ତୁମେ ତମକୁ ୱେଟ୍ କରିବାକୁ ପଡ଼ିବ ବହୁତ ସମୟ ଠାକୁରଙ୍କୁ ଦର୍ଶନ କରିବାକୁ ହେଲେ
ଠିଆ ହେଇକି ଯିବ ଦର୍ଶନ କରିବ ଦର୍ଶନ କରିକି ସେଇଠି ଅବଢ଼ା ତ ଭାତ ଅଛି ଅବଢ଼ା ଖାଇବ ତା ପାଖାପାଖି ସବୁ ମନ୍ଦିର ଅଛି ବୁଲାବୁଲି କରିବ। ଠାକୁରଙ୍କର ବୁଲାବୁଲି କରିସାରିଲା ପରେ ଏଇଠୁ ଆସିବ ଆସିକି ଯଦି ଭୁବନେଶ୍ୱରରେ ବୁଲିବ ଭଲ କଥା। ତମେ ରହିବ ବି ଗୋଟେ ଦିନ ରହିକି ଆଉ ସବୁଠି ଅଧିକ ବୁଲାବୁଲି କରିବ, ତାହେଲେ ଲଜ୍ ବି ଅଛି କହିଦେବ ମୁଁ କଣ୍ଟାକ୍ଟ କରିଦେବି। ତମେ ଲଜରେ ରହିବ ସେଠି ଗୋଟେ ଦିନ।
ଯାଇକି ତାପରଦିନ ଆସିବ ଯଦି ଭୁବନେଶ୍ୱରରେ ବହୁତ ଜାଗା ଅଛି ଖଣ୍ଡଗିରି ଉଦୟଗିରି ଧଉଳି ନ ନ୍ଦନକାନନ ହଁ ମ୍ୟୁଜିୟମ ବହୁତ ଜାଗା ଅଛି ତମ ବୁଲାବୁଲି କରିବାକୁ। ସେଠି ତମ ସାଙ୍ଗ ହେଇକି ଯାଉଛ ନା ସବୁ ସବୁବେଳେ କଣ ସାଙ୍ଗ ହେଇକି ଯାଇହବ ଆ ସାଙ୍ଗ ମାନଙ୍କ ଘର ଲୋକଙ୍କ ସାଙ୍ଗରେ ବୁଲିବା ବହୁତ ମାନେ ଭଉଣୀ ମାନଙ୍କ ସାଙ୍ଗରେ ବୁଲିବାର ନିଆରା ଆହୁରି ଅଧିକ । ତମର ଯାଅ ତମେ ଯାଅ। ସୁବିଧା ହେଲେ ମୋତେ କହିବ ତମେ କହିବ ମୁଁ ଗାଡ଼ି ଫାଡ଼ି ଇଏ କରିଦେବି । ସିଏ ତମ ସାଙ୍ଗେ କଣ୍ଟାକ୍ଟ କରିଦେବି କଥା ହେଇଯିବ ଆଉ ।
ଯାଇ ହଉ ଆପଣଙ୍କ ମାନେ ମୁଁ ସେଇଟା ଚିନ୍ତାରେ ଥିଲି ମୋ ଲୋକମାନେ କେମିତି ଯିବେ ସୁବି ଧରେ ଯିବେ କି ନାଇଁ କି କିନ୍ତୁ ଅସୁବିଧା ହବ କୋଉଠି ରହିବେ ସେ ବ୍ୟବସ୍ଥା ବି ଜଣା ନଥିଲା । ଆଉ କୋଉ କୋଉ ସବୁ ଜାଗା ଅଛି ମଧ୍ୟ ସେ ବିଷୟରେ ମତେ କିଛି ଅବଗତ ନଥିଲା। ଯାହା ହଉ ଆପଣଙ୍କ ଦ୍ଵାରା କିଛି ଛି ମାନେ ମାତ୍ରାରେ ମୁଁ କିଛି ଜାଣିପାରିଲି। ଆଉ ଆପଣ ଯୋଉ କହୁଛନ୍ତି ସେ ଜାଗାଟା ଜନଗହଳି ପୂର୍ଣ୍ଣ ଯେହେତୁ ଆମକୁ ଟିକେ ଶୀଘ୍ର ଯିବାକୁ ପଡ଼ିବ ସେ ଜାଗାକୁ। ସେ ଯାଉ ଆମେ ଚେଷ୍ଟା କରିବୁ ଆମେ ଟିକେ ଶୀ ଶୀଘ୍ର ଯିବା ପାଇଁ ଆଉ ସେଠି ଶୌଚାଳୟର ବ୍ୟବସ୍ଥା ମଧ୍ୟ ରହିଚି ମୁଁ ଜାଣି ନ ଥିଲି । କହୁଥିଲେ ଯେହେତୁ, ଆପଣ ଯେହେତୁ ମତେ କହିଲେ ମୁଁ ନିଶ୍ଚ ଶ୍ଚୟ ଭାବେ ସେ ଜିନିଷ ମୁଁ ଅବଗତ ସେ ଲୋକମାନଙ୍କୁ କରିବି ସେମାନେ କେମିତି ସୁବିଧାରେ ଆସିବେ । ଗାଡ଼ି ଗାଡ଼ିରେ ବନ୍ଦୋବସ୍ତ ଆପଣ ମତେ ଯେହେତୁ କହିଦଉଚନ୍ତି ଯେ କରିଦେବେ ମୋ ପାଇଁ ସେଇଟା ଗୋଟେ ବଡ଼ କଥା ହେଲେ କହିଲେ କହିଲେ ଚଳିବ ହଉ ଠିକ ଅଛି ଆପଣ ଯେହେତୁ ତୁ ଏତେ ଏତେ ଜିନିଷ ମତେ କହିଲେ ଜଣେଇଲେ ସବୁ କୋଉ ଜାଗାରେ କୋଉ କୋଉ ଜିନିଷ ଅଛି ମଧ୍ୟ ସେଇଟା ମତେ ଜଣେଇ ଣେଇଲେ ଯାହା ମୁଁ ଜାଣିନଥିଲି ଏସବୁ ଜିନିଷ ମୁଁ ଟିକେ ଅ ମାନେ ବ ଅ ଭାବବିହ୍ୱଳ ବସିଥିଲି ଗୋଟେ ଜାଗାରେ। କଣ କରିବି କେମିତି କଣ ଜିନିଷ ମାନେ ଲୋକମାନଙ୍କୁ କେମିତି ନେଇକି ଠିକ୍ ଭାବରେ ପହଞ୍ଚାଇ ପାରିବି କି ନାହିଁ। ସେମାନଙ୍କର ଅ ମାନେ ସୁରକ୍ଷିତ ନେଇ ହେଇକି ଯିବା। ଯାହାକୁ ପାଇ ଜାଗାରେ ମାନେ କରିପାରିବ କି ସେଇଟା ଗୋଟେ ମାନେ ଚିନ୍ତା ଥିଲି। ଯାଇ ଆପଣଙ୍କ ଦ୍ଵାରା ଯଦି କିଛି ମାତ୍ରା ମୋ ପାଇଁ ଉପକାରିତା ହେଇ ପାରିଲା । ଗୋଟେ ବଡ଼ କଥା। ଠିକ ଅଛିଉ ଆମର ରହିଛି ଯୋଉ ପିଲା ଯୋଉ ଆମର ଅଧିକାଂଶ ସମୟ ମୁଁ ଦେଖୁ ଛି ମୋବାଇଲ ଦେଖୁଚନ୍ତି। ପାଠ ପଢ଼ିବା ନାହିଁ କିଛି ଖେଳି ସେମାନେ ଖେଳୁନାହାନ୍ତି ଖେଳିବା ଟାଇମ ରେ ମଧ୍ୟ। ସେ ମୋବାଇଲ ଟାକୁ ଧରୁଛନ୍ତି ମୋ କହିବା ଏମିତି କଣ ଜିନିଷ କରିବା ବାକୁ ପଡିବ ଯେ ଫଳରେ ସେଇ ପିଲାମାନେ ମୋବାଇଲଟାକୁ ନ ଧରି ସେମାନେ ବାସ୍ତବତାଟାକୁ ଗ୍ରହଣ କରିବେ।
ସେତେବେଳେ ସବୁ ଘରେ ସବୁ ଛୁଆ ଆଜିକାଲି ଆଗକାଳିଆ ଛୁଆ ତମେ ଦେଖ ଆଗ ପୂର୍ବରୁ ଆମେ ଆମ କଥା ମୁଁ କହୁଛି ଆମେ ଆଗରୁ ମୋବାଇଲ୍ କଣ ତ ଜାଣି ନ ଥିଲେ ଟିଭି ବି ଏତେ ମୁଁ ଗୋଟେ ଜଣ ଜଣଙ୍କର ଦିନଅଧେ ଥିଲା ଏମିତି ଖାଲି ଟିକେ ଲାଗିଲେ ହଁ ଦେଖିଦେଲୁ ପଳେଇ ଆସିଲୁ ସେମିତି ସିରିଏଲ ଇଏ ସବୁ ଆମେ କିଛି ବି ଆମେ କୌଣସି ବିଷୟରେ ଏତେ ଧ୍ୟାନ ନଥିଲା । ଆମେ ବାସ୍ ସ୍କୁଲ ଗଲୁ ସ୍କୁଲରୁ ଆସିଲୁ ଚାରିଟା ବେଳ ଟାଇମ ଆମେ ଖେଳାଖେଳି କଲୁ ଖାଇବା। ମାନେ ଆମର ଖେଳରେ ହିଁ ଟାଇମ୍ ପଲାଉଥିଲା କେମିତିବ ଆମେ ଯାଇକି ଖେଳିବୁ କେମିତି ଛୁଟି ହବ। ସ୍କୁଲ କେମିତି ଖରା ଛୁଟି ହବ ଆମେ ମାମୁଁ ଘରକୁ ଯିବୁ ଖେଳିବୁ ଆମ ମାଇଣ୍ଡରେ ହିଁ ଥିଲା ଖେଳ ଖେଳିବା। ବୁଲା ମଜା ମସ୍ତି ଏଇ ର ଥିଲା ମାନେ ସାଙ୍ଗସାଥି କଥାବାର୍ତ୍ତା ମାନେ ଆମେ ଏତି ଟାଇମ ସ୍ପେଣ୍ଡ କରୁ ବହୁତ ବହୁତ୍ ଖେଳରେ ହିଁ ମନ ଥିଲା ନାଇଁ ଏଇ ଖେଳ ଖେଳିବୁ ସେ ଲୁଚ କାଳି ଖେଳିବା ଆଜି ଏଟା ଖେଳିବୁ କାଲି ଖେଳୁ କାଲି କବାଡି ଖେଳିବୁ ମାନେ ଏ ଆଜି କାଲି ଛୁଆ ମୁଁ ଆମ ଘର ଛୁଆଙ୍କ କଥା କହୁଛି ଆସିଲା ମାନେ ବ୍ୟାଗ ପକାଇଦେଇକି ମୋବାଇଲ୍ ମୋବାଇଲ୍ ଦେ ମାମା ମୋବାଇଲ୍ ଦିଅ କି କଉଠି ଥିବ। ଧରିକି ଆସିକି ଲକ୍ ତ ଛୁଆ ପୁରା ଏତେ ସ୍ମାର୍ଟ ସବୁ ଜାଣି ଦଉଛନ୍ତି ଖୋଲିକି ତାଙ୍କର ଚଲେଇଲେ ମୋବାଇଲରେ ସାର୍ଚ ଟୁ ଫାଟୁନ ଦେଖି ଅହରହ ମାନେ ତମେ ଯଦି ଗାଇଡ୍ କଲ ତ ଦେଖ ଗାଇଡ୍ ନ କଲେ ଦିନ ଦେଖୁଥିବେ କହିବେନି ମୋବାଇଲ ଟା ଦେ ବୋଲି ଆଉ ମୋବାଇଲ ଦେଲା ମାନେ ସରିଲା କାନ୍ଦୁଥିଲେ ଚୁପ୍ ହେଇଯିବେ ଯଦି ଜିଦି କରଥିବ କଣ ଜିନିଷ ଚୁପ୍ ହେଇଯିବ ସେ ମୋବାଇଲ ର ପ୍ରଭାବ ଏତେ ପଡ଼ିଲାଣି ତାପରେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଆଖି ନଷ୍ଟ ହେଇଯାଉଛି ଛୁଆଙ୍କର ଇଏ କାମ କରୁନି ସେମାନେ ଡିପ୍ରେସନକୁ ପଳାଉଛନ୍ତି। ତମେ ତ ଦେଖୁଥିବ ପ୍ରାୟ ଭିଡିଓ ଭିଡିଓ ଆଜିକାଲି ମୋବାଇଲ ବହୁତ ହୁଏ ସେଥିପାଇଁ ଛୁଆଙ୍କୁ ଷ୍ଟାଟିଂରୁ ହିଁ ଯେତେବେଳେ ଛୁଆଟେ ମୋବାଇଲ ବିଷୟରେ ସେ କଣ ଜନ୍ମ ହଉ ମା ପେଟରୁ ଜାଣିଛି କି ମୋବାଇଲ ବିଷୟରେ ତାକୁ ମୋବାଇଲ ଠୁ ଦୁରେଇ ମୋବାଇଲ ଟାକୁ ମାନେ ଗୋଟେ ଗୋଟେ ଡରା ହବା ଜିନିଷ ମାନେ ଏଟା ଧରିଲେ କାଳେ ବମ୍ ଫୁଟିଯିବ କି ଛୋଟ ଛୁଆଙ୍କ ମୁଣ୍ଡରେ ଆଗେ ଅସର ପଡ଼ିବ ଆଉ ବଡ଼ ପିଲାଙ୍କୁ ତ କିଛି କହିହବନି। ବଡ ପିଲାଙ୍କଠୁ ମୋବାଇଲ ଦୂରେଇକି ରଖିବାକୁ ପଡିବ। ମାନେ ଲଗ ଫଗ ପକେଇକି ତାକୁ ଦୂରେଇକ ରଖ ତ ତାଙ୍କ କୌଣସି ଜିନିଷରେ ମାନେ ଇଏ କରିବାକୁ ପଡ଼ିବ ଖେଳ ଗୋଟେ ଜ ବଟେ ଦବ ।ଗୋଟ ପିଲାଇଛି ତାକୁ ବ୍ୟାଟେ ଦବ, ବଲଟେ ଦେବ। ନା ବାବା ବାହାରେ ଖେଳ। ତାଙ୍କ ସାଥି ତିନି ଜଣ ଚାରିଜଣ ଖେଳି ବାହାରି ଖେଳ ।ଛୋଟ ପିଲା ହେଇଛି ମାନେ, ତମେ ତାଙ୍କୁ ସାଙ୍ଗରେ ରଖ କି ଯୋଉ ସେଳେ ତମେ ତାଙ୍କ ସାଙ୍ଗରେ ଆକ୍ଟିଭ୍ ହେବାକୁପଡ଼ିବ ।ନୁହେ ଯେ ତମେ ମୋବାଇଲ ଦେଖିଲା ମାନ, ସେ ନିଶ୍ଚିତ ମୋବାଇଲ୍ ଦେଖିବେ। ତମେ ମୋବାଇଲ ଟା ଧରିକି ବସି, ଦେଖିକି ହସିଲ ।ସେ ଜଣିବ ଯେ, ଏଇଥିରୁ ମୋ ମାମା କି ମୋ ବାବା କି ନା କିଏ ହେଲେ ମୋବାଇଲ ଦେଖିକି ଏତେ ଖୁସି ହଉଛି ମାନେ, ତା ଭିତରେ କିଛି ଅଛି। ମୁଁ ସେଇଟା ଦେଖିବି ।ସେ ତାଙ୍କ ମନ ଜମା, ସେ ଆସିକି ଡୁଙ୍ଗିବେ, ପାଖରେ ବସିବେ ।ଏମିତି ମୋବାଇଲ ଦେଖେ ।ତମେ ଛଆଙ୍କ ପାଖରେ ବିଲକୁଲ ହିଁ ମୋବାଇଲ ଦେଖିବନି, ଯାହା ପଛେ ହେଇଯାଉ। ସେମାନେ ଯେତେବେଳେ ଗୋଟେ ଯାଇଥିବେ, ତମର କିଛି କାମଟା ଅଛି ମୋବାଇଲ ରେ। ନିଶ୍ଚିନ୍ତ ତମେ ତ କରିବାକୁ ପଡିବ। ସ୍କୁଲ ଗଲେ, କି ଟ୍ୟୁସନ୍ ଗଲେ, କି ଶୋଇପଡ଼ିଛନ୍ତି ତୁମେ ସେହି ସମୟରେ କରିବାକୁ ପଡ଼ିବ। କିନ୍ତୁ ସେମାନେ ଉପସ୍ଥିତ ତମ ପାଖରେ ଥିଲାବେଳେ, ତ ମୋବାଇଲଟା ବିଲକୁଲ ହିଁ ଧରିବନି। ତମ ଦେଖିସିଲ ମାନେ କି କାଇଏ କହ ମନ ଦୁଃଖ କଲେ ।ସେ ତମ ଏକ୍ସପ୍ରସ ଦେଖିଖି କ ଆମେ ଧରିବୁ। ତମ ମାନେ ତମେ ତମ ଇ ଦେଖି, ସେଥିଲାଗି ଛୁଆଙ୍କୁ ଯେତେବେଳେ ଥିବ ତାଙ୍କ ପାଖ ଟାଇ କର ।ଖେଳ, ହସ, ଗୀତ, ଗପ, ରାଇମ ହେଲା କି କିଛି ଖେଳ ନା ହେଲା, କି ଯୋୁ ଭାଙ୍ଗି ଦେଇକି ।ଯେ କୌଣସି ଆଟି ଜିନିଷ ବହୁ ଅଛି ଛୁଆଙ୍କର ଆଣିକି, ବଜାର ନେଇ ଆସି ତାଙ୍କ ସେଇଥିରେ କରିବ ।ବହୁତ ସାରା ଗପ କହିବ । ମାନେ ତାଙ୍କୁ ଯେମିତି ଦୁନିଆ ବିଷୟରେ ଜଣେଇବ। ଜେନେରାଲ ନଜ ଅଛି ।ମୁଁ ସେମତି କରେ ।ମୁଁ ଆମ ଛୁଆଙ୍କ ସାଙ୍ଗରେ, ମୁଁ ସେମତି କରେ ।ତାଙ୍କୁ ମାନେ, ଆସିଲା ମାନେ, ମୋବାଇଲ ଲୁଚିଲା ।ତାଙ୍କ ସାଙ୍ଗରେ ଟାଇମ ସ୍ପେଣ୍ଡ ହେଲା ।କିଛି ଖାଇବା ଜିନିଷ ବନେଇକି ଦେଇଦିଅ, ବା ଖାଅ, ମାନେ ଏମତି ଆଉ ଛୁଆଙ୍କୁଠୁ ମୋବାଇଲ ବହୁତ ଖରାପ ।ଯୋଉ ପର୍ଯ୍ୟଉ ଛୁଆ ଦଶମ, ମୁଁ କହିବା କଥା ଯଉମାନେ ଟେନ୍ଥ ପଢିସାର ନା ତାଙ୍କ ମୋବାଇଲ ବିଲକୁଲ ହଁ ଦ ତା ପରେ ତ ଆଜିକାଲି ଛୁଆଙ୍କୁ ଅନଲାଇନ୍ କ୍ଲାସ୍ ହେଇଗଲାଣି ।ଯଉ ବାହାର କରିଦେଲାଣି ଗମେଣ୍ଟ। ନିଶ୍ଚିନ୍ତ, ଛୁଆ ମାନ ହିଁ ମୋବାଇଲ ନଦଲେ କିଛି କରିପାରିବେନି। ତାଙ୍କୁ ନିହାତି ଦର ପାଠ ପଢ଼ିବା ପାଇଁ, ଏ ପାଇଁ ହଁ ସେଟା ଦଶମ ପରେ, ଯେତେବେଳେ ସେମାନେ ପ୍ଲସ ଟୁ ପଢିବେ ।ତାଙ୍କୁ ନିହାତି ଦରକାର ହିଁ ପଢିବ ।ଆଜିକାଲି ପାଠ ପଢାର ଇଏ ସେମାନେ ଗୁଗଲ ନମାଇଲେ କିଛି ଜାଣିପାରିବେନି। ତାଙ୍କର ଗୁଗଲ ର ସାହାଯ୍ୟ ନିହାତି ଦରକାର। ସେଥିଲାଗି ତାଙ୍କୁ, ଦଶ ମାହତେ ମୋବାଇଲ ଦବାଟା ପୁରା ବିଲକୁଲ ବି ମୁଁ ମନା କରିବି।
ଯାଇ ହଉ ଆପଣଙ୍କଠୁ, ଏତେ ମାନେ ମାନେ କିଛି ଜାଣିପାରିଲି। ଯୋଉଟାକି ମୋ ପିଲାମାନଙ୍କ ଭବିଷ୍ୟତ ପାଇଁ ନିହାତି ଭାବରେ, ମୁଁ ସେମାନଙ୍କ ମୋବାଇଲ କେମିତି ନ ଧରିବେ ।ମାନେ ଆମର ଯୋଉ ଜିନିଷଟା ଦରକାର ଅଛି, ସେ ଜିନିଷଟା କେମିତି କେମିତି କଣ ତାଙ୍କୁ ବୁଝେଇବାକୁ ପଡିବ। ଆଉ କୋଉ କୋଉ ଜିନିଷ, ମାନେ ମୋବାଇଲ ଦେଖିବା ଦ୍ଵାରା କଣ କଣ ସବୁ ମର ଘଟଣା ହଉଛି ସେ ମଧ୍ୟ ପିଲାଙ୍କୁ ବୁଝେଇବା ।ଆଉ ସେ ଯୋଉ ବ ପିଲା ରହିଛନ୍ତି ଆମର ମୋବାଇଲ ଧରି । କୋଉ ଲେବୁଲ କୋଉ ଜିନିଷଟା ଆମର ଦରକାର, କୋଉଟା ନ ଦରକାର ଦରକାର ସେଇ ପିଲାଙ୍କୁ ଆମେ ସତର୍କତା କରିବା। ଏଇ ସବୁ ପ୍ରକାର ଜିନିଷ ମୋତେ ଯେହେତୁ ଆପଣ ମାନେ ଜଣେଇ ଛନ୍ତି ବହୁତ ବହୁତ ଧନ୍ୟବାଦ। ଯାଇ ହଉ ଏଇ ଜିନିଷ, ମୁଁ ନିହାତି ଭାବରେ, ଆମ ପିଲାମାନଙ୍କ ମଧ୍ୟରେ କିଛି କାର୍ଯ୍ୟକାରୀ କରିବି। ଠିକ୍ ଅଛି, ଧନ୍ୟବାଦ ଆପଣ ଏତେ ଏ ମାନେ କଥା କହିଥିବାରୁ। ମୁଁ ଜାଣିପାରିନଥିବାରୁ ମାନେ କିଛିଟା ଶିଖିପାରିଲିି ।ତାହେଲେ ଠିକ ଅଛି ଆଉ ହଉ ଏକ ଦିନ ଟିକେ ହବା ହଉ।
ହଁ ହଁ ନିହାତି, ନିହାତି।